ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଚ?
ବସିଛି। ତମେ?
ମୁଁ ତ ସକାଳୁ ଉଠିକି ଏଇ ଦୁଆର ଝାଟେଇକି ଆଉ ବାସନ ମାଜିକି ଏଇ ଚୁଲି ପାଖ ଲିପିକି ଆଉ ବ୍ରସ୍ କରିକି ଚାହା କରିକି ଇ ପିଇଲୁ ତାପରେ ଏଇଠି ବସିଚି ଆସିକି। ଉଁ ତମ ପାଖକୁ ଭାବିଲି ଦେଖିବା ଟିକେ ଯୋଉଁ ଫୋନ୍ କରିବି ଆଉ କୁଆଡେ ବୁଲିଯିବା ପାଇଁ, ଆଉ ଚିଲିକା ହାଲୋ?
ଆଜ୍ଞା।
ଆ ତା ପରିବାର ଆମ ପରିବାର ଯିବା ବୁଲି ମୁଁ ମଧ୍ୟ ଚିଲିକା ତ ଯାଇଥିଲି ଆଉ ଚିଲିକା ଦେଖିବା ପାଇଁ ବହୁତ ସୌନ୍ଦର୍ଯ୍ୟ। ସେଠି ଆମେ କଣ କଲୁ ପ୍ରଥମେ ଗୋଟେ ଗାଡିରେ ଗଲୁ। ତାକୁ ଗାଡିରେ ଯାଇକି ସେଇ ସନ ଯୋଉ ଚିଲିକା ଗୋଟେ ହ୍ରଦ। ସେଇ ହ୍ରଦ ପାଖରେ କି ନା ଯୋଉ ଚିଲିକା କୂଳରେ କିନା ଗାଡି ରଖିଲୁ। ଗାଡି ରଖିକି ଆମେ ସମସ୍ତେ ଡଙ୍ଗାରେ ଚିଲିକା କୁ ଗଲୁ, ଚିଲିକା ଦେଖିବାକୁ ଯୋଉ କାଳିଜାଇ ମନ୍ଦିର ଦେଖିବାକୁ ଗଲୁ। ତାପରେ ସେ ଚିଲିକାର ଯୋଉ ପାଣି କଳା ମସ ମସ ଦେଖିବାକୁ ବହୁତ ଭଲ ଲାଗେ। ଆଉ ସେଠି ବହୁତ ମଧ୍ୟ ପକ୍ଷୀ ସବୁଥାନ୍ତି। ଆମେ ସେ ପକ୍ଷୀ ଦେଖିଲୁ। ଆଉ ସେଠି ପକ୍ଷୀ ବିହାର ବୋଲି ଗୋଟେ ଜାଗା ଅଛି ଜାଣିଛ? ସେଇ ପକ୍ଷୀ ବିହାରରେ ବହୁତ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ପକ ଖୀ ଦେଖିବାକୁ ସେ ବହୁତ ତୁ ଭଲ ଲାଗେ, ସେଟା ଦେଖିଲୁ ତାପରେ ଆମର ଗୋଟେ ଚଢେଇ ଗୁହା ପର୍ବତ ଅଛି ଚଢେଇ ଗୁହା ପର୍ବତ କଣ କହିଲ? ମାନେ ବିଭିନ୍ନ ପ୍ରକାର ଯୋଉ ଚଢେଇ ସେଇ ଚଢେଇ ମାନେ ଲୋକମାମାନେ କୁହନ୍ତି ଯାହା ବହିରେ ଲେଖା ହେଇଛି ସେଠି ଚଡ଼େଇ ମାନେ କୁଆଡେ ଯୋଉ ଝାଡା ବସିବସି ମାନେ ସିଏ ଏ ତାଙ୍କ ମଳ ଦ୍ଵାରା ସେଇ ଚଢେଇ ଗୁହା ପର୍ବତ ଟା ହେଇଛି। ସେ ଚଢେଇ ଗୁହା ପର୍ବତ ମଧ୍ୟ ଦେଖିବାକୁ ଭଲ ଲାଗେ। ଆଉ କାଳିଜାଇ ମନ୍ଦିର କାଳିଜାଇ ମନ୍ଦିର ସିଏ କଣ ଗୋଟେ ପାହାଡ ଭଳି ହେଇଛି। ଚାରିପଟେ ସବୁ ସମ ମାନେ ଦେଖିବାକୁଣ ଅଛି ସେଇ ଦୋକାନକୁ ଆମେ ଯାଇଥିଲୁ ସେଇ ଦୋକାନରେ ଭୋଗ କିଣିକିନା ଆଣିଲୁ। ତାପରେ ଠାକୁର ଦର୍ଶନ କଲୁ। ଦର୍ଶନ କରିକି ଆମେ ଘରକୁ ତାପରେ ଡଙ୍ଗାରେ ପୁଣି ଆସିଲୁ ବାହାରକୁ ଆସିକି ସେଠି ସମୁଦ୍ର କୂଳରେ ଆମେ କଣ କଲୁ ସବୁ ସାଙ୍ଗସାଥି ଯାଇଥିଲୁ ସେ ସବୁ ରୋଷେଇ ସାମଗ୍ରୀ ନେଇଥିଲୁ ସେ କ୍ଚି, କଡ଼େଇ ଆଉ ପନିପରିବା ଚାଉଳ ଏମିତି ସବୁ ନେଇଥିଲୁ ଯେହେତୁ ଆମେ ମନ୍ଦିର ଯାଇଥିଲୁ ଦର୍ଶନ କରିଥିଲୁ ଆମେ ତ ମାନେ ଆମିଷ ଖାଇବୁନି ସେଥିପାଇଁ ଆମେ ଭାତ ଟିକେ ରାନ୍ଧିଲୁ ଆଉ ଡାଲି ଟିକେ କଲୁ ଖଟାଟିଏ କଲୁ ଆଉ ପୋଟଳ କଲୁ ପନିର କଲୁ ଆଉ ବେଶି କିଛି କଲୁନାଇ ସେତିକି କାରଣ ଆମ ଟାଇମ୍ ଆମ ପାଖରେ ସମୟ ନଥିଲା ଆମେ ଖାଇକି ତାପରେ ଘରକୁ ଫେରିଲୁ ବାଟରେ ଆହୁରି ମା ଭଗବତୀଙ୍କ ମନ୍ଦିର ଆଉ ତାପରେ ସିଆଡ଼େ ଟିକେ ଗଲୁ ସେଠି ଦେଖିଲୁ ତାପରେ ଅଛନ୍ତି ଆମର କଣ ମାନେ ତାରା ତାରିଣୀ ତାରା ତାରିଣୀ ମନ୍ଦିର ଦେଖିବା ପାଇଁ ବି ସିଏ ବି ବହୁତ ସୁନ୍ଦର ସେଠି ଆମର ତମେ ଜାଣିଥିବ କପିଳାସ ମନ୍ଦିର ଯେମିତି ସେଠି ଆମ ତାରା ତାରାତାରିଣୀ ମନ୍ଦିର ମଧ୍ୟ ସେଇଭଳିଆ ତାରାତାରିଣୀ ମନ୍ଦିର ଗୋଟେ ବାଙ୍କ ଅଛି ଆଉ ଗୋଟେ ଅଛି କଣ ନା ସେ ଯିବା ପାଇଁ ରାସ୍ତା ଅଛି ପାହାଚ ସେ ପାହାଚ ହଉଛି ଆମର ନଅଶହ ଅନେଶତ ପାହାଚ ନ ଶହ ଅନେଶତ ପାହାଚ ଆମେ ପାହାଚ ପାହାଚ ଦେଇକି ଗଲୁ ଯେମିତି ଆମର କପିଳାସବ ମାନେ ମନ୍ଦିର
ତାପରେ ଆମେ ଉପରକୁ ଗଲୁ ସେ ଉପରକୁ ଯାଇକି ସେ ମନ୍ଦିରରେ ଆମର ଗୋଟେ ଲାଇନରେ ଛିଡା ହେଇକି ଲୋକମାନେ ପଶନ୍ତି ଆଉ ସେ ତାରା ତାରାଣୀ କଣ ତାରା ତାରିଣୀ ହଉଛନ୍ତି ଦି ଭଉଣୀ ସେ ସେ ଠାକୁର ସେ ପୁନା ସୁନାର ତିଆରି ଏଠି ମଧ୍ୟ ଦେଖିଲୁ ଆମେ ବହୁତ ମାନେ ସୌନ୍ଦର୍ଯ୍ୟ ଫୋ କରି ତାପରେ ଘରକୁ ଫେରିଲୁ ମୁଁ ଭାବିଲି ଦେଖିବା ତମକୁ ଏ ବିଷୟରେ କହ ତମେ କାଳେ ସାଙ୍ଗ ହେଇକି
ହଁ ମୁଁ ତ ଦେଖିନି ସେ ଜାଗା କେବେ ବି ଘର ଲୋକ ବି କେବେ ଯାଇନାହାନ୍ତି ଉଁ ଗଲେ ନୂଆ ନୂଆ ଜାଗା ଦେଖିବାର ତ ବହୁତ ଇଛା ଅଛି ଗଲେ ଭଲ ହୁଅନ୍ତା ପୁରୀ କୋଣାର୍କ ଏମିତି ଏମିତି କେତେ ଜାଗା ଦେଖିଛି ହେଲେ ଚିଲିକା କେବେ ଦେଖିନି ଦେଖିବା ପାଇଁ ବହୁତ ଇଚ୍ଛା ଅଛି ଆ ନୂଆ ନୂଆ ଜାଗା ତ ସବୁବେଳେ ଯାଇକି ଦେଖି ହଉନି ସୁଯୋଗ ମିଳିଛି ଯିବାକୁ ଇଚ୍ଛା ଅଛି ଗଲେ ହୁଅନ୍ତା
ଦେଖିିବା ତମେ ଏ ଯୋଉ ପୁରୀ ଯାଇଛ ଆଉ କୋଣାର୍କ ଯାଇଛ ସେଇ ପୁରୀ ମନ୍ଦିର ବିଷୟରେ ଆଉ କୋଣାର୍କ ମନ୍ଦିର ବିଷୟରେ କିଛି କହିଲ ମତେ ଶୁଣିବାକୁ ଭାରି ଇଚ୍ଛା ହଉଚି।
ହୁଁ ଆମେ ପୁରୀ ତ ଯାଇଥିଲୁ ସେଠି କିନ୍ତୁ ବୋଧେ ଆମର ଭାଗ୍ୟରେ ନଥିଲା। ଠିକ୍ ରେ ଠାକୁରଙ୍କ ଦର୍ଶନ କରିପାରିଲୁନି ଭୋଉତୁ ଭିଡ ଥିଲା। ହଁ ସମୁଦ୍ରରେ ବୋହୁତ୍ ସମୟ ହେଇଗଲା। ହୁଁ। ଆ ମନ୍ଦିରକୁ ଯେତେବେଳେ ଗଲୁ ସେତେବେଳେ ଠାକୁରଙ୍କ ପହଡ ପଡିଥିଲା। ତାପରେ ଅପେକ୍ଷା କଲୁ ବୋହୁତ୍ ସମୟ ତାପରେ ବୋଉସ୍ ସମୟ ଅପେକ୍ଷା କଲା ପରେ ନେ ବାହାରିଥିଲୁ ଆସିବୁ ଘରି ବୋଲି ସମୟ ହଁ ବେଶୀ ହେଇଗଲା। ତାପରେ କିନ୍ତୁ ଠିକ୍ ସମୟରେ ପହଡ଼ ଖୋଲିଗଲା। ହେଲେ ବୋହୁତ ଭିଡ ଥିଲା ସିଏତୁ--' ହଁ ଟିକେ ଅସୁବିଧା ହେଲା। ଠାକୁରଙ୍କୁ ଦର୍ଶନ ଠିକ୍ ରେ କରିପାରିଲୁନି ସବୁ ଲୋକ ଲୋକ ଯାଇଥିଲେ ଘରୁ ପରିବାର ସମସ୍ତେ ଯାଇଥିଲୁ। ହେଲେ ସମସ୍ତେ ଆଉ ଠାକୁରଙ୍କୁ ଦର୍ଶନ କରିପାରିଲେନି। ମୋର ଯୁଗ ଥିଲା ବୋଧେ ମୁଁ ଠାକୁରଙ୍କର ଦର୍ଶନ କରିଚି। ହେଲେ ସମସ୍ତେ ଘରେ କରିପାରିନାହାନ୍ତି ଟିକେ ମାନେ ଏମି ତି ଅଘଟଣ ଘଟିଗଲା କିି ଘର ଲୋକ ବି ଭୟ କରୁଚନ୍ତି ଯିବା ପାଇଁ। ଇଚ୍ଛା ଅଛି ହେଲେ ଡର ବି ଲାଗୁଛି। ଛୋଟ ଛୋଟ ଥିଲେ ସେତେବେଳେ ମୁଁ ତ ଥରେ ଯାଇଥିଲି ତାପରେ ଆଉ ଏତେ ବାଟକୁ ବାନ୍ତି ପାଇଁ ଡର ଲାଗୁଚି ଯାଇନି କେବେ। ସୁଯୋଗ ଦେବ ମିଳୁଛି ସବୁ ତୀର୍ଥସ୍ଥାନ ଯିବା ପାଇଁ ଦୂର ଦୂର ଯାଗାକୁ ଡର ଲାଗୁଚି। ହେଲେ ଇଚ୍ଛା ବି ଅଛି ତଥାପି ଯିବା।
ଦେଖି ସେଇ ଜଗନ୍ନାଥ ତାଙ୍କ ମନ୍ଦିର ବିଷୟରେ କିଛି କହିଲ କଣ କଣ ସବୁ ଦେଖିଲ ସେଠି କଣ କଲ। ସେଇ ମାନେ ପୁରୀ ମନ୍ଦିରରେ କଣ କଣ ସବୁ ଅଛି। ସେ ବିଷୟ ତ ତମେ ଜାଣିଥିବ ମତେ ଟିକେ କହିଲ ମତେ ଶୁଣିବାକୁ ଭାରେ ଆଗେ
ଯାଇଥିଲି ଛୋଟବେଳାରେ ଏବେ ଯାଇନି କିନ୍ତୁ ସେ ସମୟରେ ଟିକେ ଅଲଗା ପ୍ରକାର ଥିଲା। ଅ ଆନନ୍ଦ ବଜାର ଠିକ ଅଛି। ମନେ ଅଛି କିନ୍ତୁ ସେତେବେଳେ ତିନିଟା ନା ଦିଟା--‌ ଦ୍ୱର ଖୋଲା ଥିଲା ମୋର ତୁ ଭଲରେ ମନେ ନାହିଁ ଏବେ ତ ମୁଁ ଯାଇନି। ଆଉ ସେବେର ଏବେର ପୁରୀ ଭିତରେ ବହୁତ ଫରକ ହେଇଯାଇଛି ବଦଳି ଯାଇଛି ବହୁତ ଗୁଡେ। ଆଉ ଏତେ ବି ଭଲରେ ମନେ ନାହିଁ। କାହିଁକି ନା ଛୋଟବେଳେ ଯାଇଥିଲି। ଆଉ ଯାାଇନି ବାକି କପିଳାସ ଯାଇଛି। କପିଳାସ ଭଲରେ ମନେ ଅଛି ଘଟଗାଁ ବି ଯାଇଛି। ସେ ଜାଗାଟା ବି ବହୁତ ଭଲ ଲାଗିଲା ଆଉ କପିଳାସ ଯାଇଛୁ କିନ୍ତୁ ପାହାଚ ପଟେ କେବେ ଯାଏନି ସେପଟେ ଯିବାର ଇଚ୍ଛା ଅଛି। ଆଉ ତାରା ତାରିଣୀ ସେ ବି ଦେଖିନି। ବାକିି ସେ ଯୋଉ ପାହାଡ କଥା କହୁଥିଲ ସେଟା ବିଷୟରେ ବି ଜାଣିଛି ସେ ଯୋଉ କଣ ଚଢେଇ ଗୁହା ପର୍ବତ ତାର ରଙ୍ଗଟା ହଉଛି ଧଳା ନା। ସେଇଟା ଇଚ୍ଛା ଅଛି ଯିବା ପାଇଁ ଚିଲିକା। ଯଦି ହଉଛି ତାହେଲେ ଯିବା।
ହଉ। ତମ ତରଫରୁ କିଛି ଲୋକ ଠିକ୍ କର ଆଉ ଆମ ଏ ପାଖକୁ ଏମିତି ଆଉ ଯଦିବା ଅଧିକ ହେବେ ତାହେଲେ ଗୋଟେ ବସ୍ ନବା। ଆଉ ଯୋଉ କପିଳାସ କଥା କହୁନ ଝିଅ ସେ କପିଳାସ ମୁଁ ଯାଇଥିଲି। ସେ କପିଳାସ ଯାଇଥିଲି। ସେ କପିଳାସ ପାହାଚର ପ୍ରଥମରେ ମାନେ ଆମର ବୃଷଭ ଯିଏ କହନ୍ତି ତାଙ୍କୁ ଆମେ ଆଗେ ଦର୍ଶନ କରିକି ଯାଉ। ତାପରେ ସେଠି ବଢିଆ ଚାରିପଟେ ପାହାଚ ଚାରିପଟେ ବହୁତ ଝରଣା ଯାଇଥାଏ। ସେ ଝରଣା ପାଣିରେ ଖେଳିବାକୁ ବହୁତ ମଜା ଲାଗେ। ଆଉ ସେଠି ମଧ୍ୟ ସବୁ ବାବାଜୀଙ୍କ ମଠ ଥାଏ। ସେଠି ଆଉ ମଝିରେ ମଝିରେ ଗୋଟେ ମାନେ ଠାକୁରଙ୍କ ମନ୍ଦିର ଥାଏ। ସେ ଠାକୁରଙ୍କ ମନ୍ଦିର ଦର୍ଶନ କରୁ। ତାପରେ ଆମର ଗୋଟେ କଥାରେ ଅଛି କି ଆମେ ପାହାଚ ଚଢିଲା ବେଳେ ଆଣ୍ଠୁରେ ହାତ ଦବାନି। ସେଥିପାଇଁ ଆମକୁ ବହୁତ କଷ୍ଟ ଲାଗେ। ଆଣ୍ଠୁ ଆମେ ହାତ ଦବୁନି। ଆଉ ସେଇ ପାହାଚରେ ଟିକେ ଟିକେ ବସି ବସି ଆମେ ଉପରକୁ ଯାଉ। ଗଲେ ସେଠି ଆମ ଠାକୁରଙ୍କ ଭୋଗ ରନ୍ଧା ହଉଛି। ସେଥିରେ ଆମେ ଭୋଗ ବି ଖାଉ। ତାପରେ ଉପରକୁ ଗଲେ ଆମର ସୀତାଙ୍କ ଏନ୍ତୁଡି ଶାଳ ଅଛି। ଆହୁରି ବି ବଢିଆ ବଢିଆ ସବୁ ଜାଗା ଅଛି। ତେବେ ସେଠିକି କିନ୍ତୁ ଚଢ଼ିବାକୁ ବହୁତ କଷ୍ଟ ଲାଗେ ସତ କିନ୍ତୁ ବହୁତ ଭଲ ଲାଗେ। ବାବାମାନେ ମଧ୍ୟ ତାଙ୍କୁ ଆମକୁ ଦର୍ଶନ କରିବାକୁ କିଛି ଅସୁବିଧା ହୁଏନି। ସିଏ ସାଙ୍ଗେ ସାଙ୍ଗେ କିଏ କୋଉଠୁ କଣ ଆସିଚ ବୋଲି କୋଉଠି ଗଲେ, ସେମାନେ ସାଙ୍ଗେ ସାଙ୍ଗେ ଭୋଗ ନେଇଯାଆନ୍ତି? ଆଉ ଆମକୁ ମଧ୍ୟ ଠାକୁରଙ୍କ ଦର୍ଶନ କରେଇଦିଅନ୍ତି। ଆଉ ସେଠି ଜଣେ ଗୋଟେ ଅଛି ମରିଚ କୁଣ୍ଡ ବୋଲି କୁହନ୍ତି। ସେଠି ଲୋ ଲୋକମାନେ ମଧ୍ୟ, କେତେକ ମହିଳା ମାନେ ଯାଆନ୍ତି। ଯାହାର ପିଲାଛୁଆ ନ ହୁଏ ସେଠି କୁହନ୍ତି କାଳେ ଗାଧୋଇଲେ ପିଲାଛୁଆ ହୁଏ। ଦେଖିବାକୁ ବହୁତ ଭଲ ଲାଗେ। ସେଠି ଆମେ ଦେଖୁ, ହଉ ଦିଦି ଟାଇମ ସମୟ ବି ହେଇଗଲାଣି। ମୁଁ କେବେ ବି ରାଗି ଦେଖା ଦେଖି ହେଲେ ସେଇ ବିଷୟରେ ଜଣେଇବି। ଆଉ ମୁଁ ଏତିକି ରଖୁଛି। ହଉ ଦିଦି ରଖ। ମୁଁ ଏତିକିରେ ରଖୁଛି।